ହ୍ୟାଲୋ ଏଇ ଟିୟୁସନ। ପୁଣି ଏବେ ଛୁଆ କୁ
ଓହୋ ମାନେ ଛୁଟି ହେଲାଣି ନା ଟିଉସନ ଛୁଟି ହେଇନି?
ହଁ ଛୁଟି ଗଲାଣି ନଅଟା ବାଜିଲାଣି ନା ଛୁଟି ହେଇଗଲାଣି।
ଓହୋ ଆଉ ମୁଁ ବି ସେମ୍ ଟିଉସନ ଚ କରୁଥିଲି ଛୁଟି କଲି ଏବେ ଆଉ।
ଓ ହୋ।
ହଁ ହଁ ଆଉ ମୁଁ କହିଲି ତୁ କେମିତି ଅଛି ତୋ ଦେହ?
ହଁ ଭଲ ଅଛି। ଆ ତମର?
ହଁ ମୋର ବି ଭଲ ଅଛି ଆଉ, ଟିକେ ମତେ ଟିକେ ଥଣ୍ଡା ଥଣ୍ଡା ଲାଗୁଛି ଆଜି। କଣ ହବ କେ ଜାଣି, ହଁ। ହଁ ବା, ଆଉ ଏଥର ଏଥର ରଜ କେମିତି କଣ କଲ ତମର ସେଲିବ୍ରେଟ।
କିନ୍ତୁ ସେମିତି ଆଉ ହେଇପାରିଲା ନି ମଝିରେ ଟିକେ ଡିଷ୍ଟ୍ରବାନ୍ସ ହେଲା।
ଓହୋ ନାଇଁ ମୁଁ କହିଲି ମୁଁ ଶୁଣିଥିଲି ତମ ଗାଁ ପାଖାପଖି ଗାଁ ମାନଙ୍କରେ ବଢିଆ ସେଲିବ୍ରେଟ୍ କରି
ହଁ ହଁ ଆମ ଗାଁ ପାଖାପାଖି ତ ଭଲ ହୁଏ ରଜ। ଏଠି ତ ସେଇ ହଁ। ମା ଆମେ ବି ସବୁଆଡେ ବୁଲିଛୁ ହଁ ହଁ।
କୁଆଡେ କୁଆଡେ ଯାଇଥିଲ ସବୁ?
ଆମେ ସବୁ ବେଲ ଭାଡି ଯାଇଥିଲୁ ଆଉ ଗୋଟେ ଏଠି ବାଲିପାଳ ଯାଇଥିଲୁ। ଆଉ ଆମ୍ପର ଏଇଟା ସବୁ ରଜ ଭଲ ହୁଏ ନା।
ହଁ ଏଇଥର କିନ୍ତୁ ଆମ୍ପଟ ଟା ବଢିଆ କରିନଥିଲେ ନା?
ହଁ।
ମାନେ କଣ କହିଲ ଆମ୍ପର ଆଗରୁ ପୁରା ପୁରା ନର୍ମାଲ କରନ୍ତିନି କି? ହଁ ପରା ଏଇ ଯୋଉ କଣ କହିଲୁ ମତେ ଜାଣିଛୁ ନା ମତେ ଏତେ ଦୋଳି ଫୋଳି ଖେଳିବା ପାଇଁ ଏତେ ଭଲ ଲାଗେନି ମୁଁ ବାସ ଯଇ କଣ କହିଲୁ କେମିତି କଣ କରିଥିବେ ସେଇଟା ଦେଖିବା ପାଇଁ ଅଧିକ ଭଲ ଲାଗେ।
ଆଉ ମୋ ସାଙ୍ଗ ଯୁଆଡେ ଯିବ ଯେ ସିଏ କହିବ ମୁଁ ଖାଲି ଦୋଳି ଖେଳିବି। ସେ ଆଗେ ଯିବ ତ ଦୋଳିରେ ବସିବ।
ହଁ ଦୋଳି ଟା କଣ କହିଲୁ ଛୋ ଟବେଳେ ଦୋଳି ଖେଳିବା ପାଇଁ ଭଲ ଲାଗୁଥିଲା ଏବେ ଏତେ ଆଉ ଇଚ୍ଛା ହଉନି।
ହଁ ମୁଁ କିନ୍ତୁ ଆଗେ ଦେମି ଦେଖିମି ଆଗ କୋଉଠି କଣ ହେଇଛି କୋଉଠି ସେଲଫି ଷ୍ଟାଣ୍ଡ ହେଇଛି କୋଉଠି କଣ ଘର ହେଇଛି ଯେ ନୁଆ ନୁଆ ସବୁ ଘର କରନ୍ତିିନି କି?
ହଁ ସେଇଠି ଫଟୋ ଉଠେଇବୁ ବଢିଆ ଲାଗିବ।
ସଇରା ମୁଖାଲି ସଇରା ଦେଖେ।
ଆଉ ମୁଁ ବି ତ ସେଇଆ ମୁଁ ସେଇ ଫଟୋ ଉଠେଇବା ପାଇଁ ମେନ୍ କରିକି ହିଁ ଯାଏ।
ଆଉ କଣ କି? ଆର ବର୍ଷ ଯାଇଥିଲି ଯେ ଗୋଟେ ମଦକାଉଣ୍ଟର କରିଥିଲେ ଏଇଠି ଯୋଉ ପାଟଣାରେ ଗୋଟେ କରିଥିଲେ ମଦକାଉଣ୍ଟର।
ହଁ ଆରେ ଶୁଣୁ ସେଇ ହଁ ସେଇଟା ପା ଆଉ କଣ କହିଲୁ ମୁଁ କହିଲି କି ଆଉ ତ ତୁ ଏଥର କୁଆଡେ ବୁଲାବୁଲି କରିବାକୁ ଯାଇଥିଲ? ତମର?
ଆମେ ଯାଇଥିଲୁ ହଁ ଯାଇଥିଲୁ ସେ ବେଲ ବାହାଳି ଯାଇଥିଲୁ ହାରି। ବେଲବାହାଳି ଆଉ ବାଲିପାଳ ଯାଇଥିଲୁ ଆଉ ସେମିତି ବି କୁଆଡେ ଯାଇନୁ। ଖରା ତ ହେଲା ତାପରେ କୋଉ ଯାଇ ହେଲା କି ଲାଷ୍ଟର ଯଉ ଦିନ ଯାହା ଖାଲି ଆମେ ଯାଇଥିଲୁ ବୁଲିବା ପାଇଁ ଆଉ
ହୁଁ ଆଉ ତୁ ଯୋଉ କେଉଁଝର ର ଯୋଉ ନାହିଁ ନା ସାନ ଘଗରା ବଡ ଘଗରା।
ହଁ ନା ମୁଁ ଖାଲି ଘ ଖାଲି ଘଟଗାଁ ମନ୍ଦିର ଯାଇଛି।
ଓହୋ ସେ ଖଟଗାଁ ଗଲା ବେଳେ ସମସ୍ତେ ଦେଖୁନ ଏଇଥର ମୁଁ ଦେଖିଥିଲି ରଜ ଟାଇମ ରେ ସମସ୍ତେ ଯୋଉମାନେ ମୋ ସାଙ୍ଗ ଯେତିକି ଘଟଗାଁ ଯାଇନଥିଲେ ସମସ୍ତେ ସେ ଯୋଉ ବଡ ଘାଗରା ନା କଣ ସେଇଠି ସବୁ ଫଟୋ ଉଠେଇକି ମାନେ ଷ୍ଟାର୍ଟର ଦେଇଥିଲେ। ମୁଁ ଯାଇଛି ମୁଁ କିନ୍ତୁ ସାନ ଘାଗରା ଯାଇ
ଆଉ ଯାଇକି ତାହାନେ ବୁଲିଆସ କେବେ।
ହଁ ତାପରେ କେଉଁଝରଟା ତ ଏଇ ଆମ ମାନେ ପାଖ ପାାଖି କହିବାକୁ ଗଲେ କେତେବେଳେ ଗଲେ ବୁଲିକି ଆସିବା।
ଏଇଥର ବାହାରିଥିନୁ ଜିମୁବୋଲି ତାପରେ ଆଉ ଯାଇପାଇଲୁନି
ହୁଁ ଆରେ ଯାଞ୍ଚୁନା କଣ ହୁଏ କହିଲୁ ମୁଁ ବି କୁଆଡେ ଯାଏନି ଆମ ଘରେ ଯିଏ ଯୁଆଡେ ଗଲେ ବି ମୁଁ ଯାଏନି କଣ କହିଲୁ ମୋର ଟିକେ ଛୋଟ ବେଳୁନା ବାନ୍ତି ଫାନ୍ତି ହୁଏ ମାନେ ବସିଲେ।
ଆ ମୋର, ମୁଁ କୌଣସି ଗାଡିରେ ଜାଇପାରିନି।
ମୁଁ ବା ସେମିତି କୌଣସି ଗାଡିରେ ଆଗରୁ ଯାଇପାରେନି ଆଉ ଏବେ କଣ ହେଲା କହିଲୁ ମୋ ଭାଇ ଯିଏ ମୋ ବଡବାପାଙ୍କ ପୁଅ ସିଏ ତାଙ୍କର କାର୍ ଆଣିଲେ ନା ତ ତାଙ୍କ ସହି ତ ସବୁଆଡେ ଯାଇ ଯାଇ ଏଇ ପାଞ୍ଚ ବର୍ଷ ଭିତରେ ସବୁଆଡେ ବୁଲି ବୁଲି ଟିକେ ମୋର ହେଇଗଲା, ଅଭ୍ୟାସ ହେଇଗଲା। କିନ୍ତୁ କିନ୍ତୁ ବସରେ ଏବେ ବି ମୁଁ ଯାଇପାରୁନି ମାନେ ଯୋଉ ଏଗଜାମ ଫେଗଜାମ ଗୁଡା ତତେ ବସ ରେ ହିଁ ଯିବାକୁ ପଡିବ। ଦେଖୁନୁ ଟାଇମିଂ କେମିତି ରଖନ୍ତି ତ କଟକ ଭୁବନେଶ୍ୱର ତ ତତେ ବସ ରେ ଯିବାକୁ ପଡିବ ତ ବ୍ର ବସ ରେ ଗଲା ବେଳକୁ ମୋର ଅବସ୍ଥା ପୁରା ବାହାର ବାଜିଯାଏ ଏହେ ଇଁ ହଁ ଯେ କିନ୍ତୁ ଟାଇମିଂ ହବନି ନା
ହଁ ଏକ୍ସାମ ଟାଇମିଂ ଟା ହବନି।
ସେଇଥିପାଇଁ ବା ନହେଲେ ତ ବ ଉଂ ଟ୍ରେନରେ ଗଲେ ଭଲ ହୁଅନ୍ତା କିନ୍ତୁ ଏ ଏଗଜାମ ଯୋଗୁ ଯାଇ ହଉନି ଆଉ ହୁଁ ଗୋଟେ ଥର ତ ପୁରା ମାନେ ମୋର ଥିଲା ଏକ୍ଜାମ କେତେଟାରେ କହିଲୁ ଆଠଟାରେ ଥିଲା ମାନେ ରିପୋର୍ଟିଂ ଥିଲା ଭିତରକୁ ଯିବାର ତ ମୁଁ କଣ କହିଲି କହିଲୁ ମୁଁ ସକାଳୁ ପୁରା ବର୍ଷା ହଉଛି ବର୍ଷାରେ ମତେ ସମସ୍ତେ କହିଲେ ତୁ ଦେନା ନହେଲେ ହେଲା ମୁଁ କହିଲି ନା ମୁଁ ଯା ହଉ ଏଗଜାମ ଟା ଦେବି ମୁଁ ଦେବି ତାପରେ ମତେ କାନ୍ଦ ଲାଗିଲା ପୁରା ହେଲା ତାରେ ସ ପୁଣି ମର ହେଥେରେ ଅଂ ହେଇଥିଲା କାହିଁକିନା ମୋତେ ଛଅଟାରୁ ଯିବାର ଥିଲା ଘରୁ ତ ପାଞ୍ଚଟା ହେଇଥିଲା ସାଙ୍ଗେ ସାଙ୍ଗେ ଆମେ ଫୋନ କଲୁ ଦି ତିନିଟା ମାନେ ବୋଲୋର ବାଲାଙ୍କୁ ଫୋନ କଲୁ ହେଲା ତାପରେ ତମ ଗାଁରୁ ନା କଣ ତମ ଗାଁରୁ ନା ବାଲିପାଲରୁ କଣ ଜଣେ ବୋଲର ସେ ଭାଇ ଜଣେ ଆସିଲେ ଆଉ ତାଙ୍କ ସହ ମୁଁ ଗଲି ମୋ ଦେଇ ଗଲା ମୋ ବାପା ଗଲେ ଆଉ ଜାଣିଛୁ ନା ମୋର ବୋଲରରେ ବାନ୍ତି ହୁଏ ବଟ କଟକ ପର୍ଯ୍ୟନ୍ତ ମୁଁ ଗଲି କିଛି ବି ହେଲାନି ମୋର ବାନ୍ତି।
ହେରା ଗୋଟେ ନିଶା ଅଛି ପରେ ଏଜାମ ଟା କେମିତି ତମେ ଦବ।
ହଁ ତାପରେ ବର୍ଷା ବି ହଉଥିଲା ନା ହଁ ସେଟା ବି ଗୋଟେ ତାର ବର୍ଷା ବି ହଉଥିଲା ଟିକେ ଥଣ୍ଡାଳିଆ ପାଗ ଥିଲା ଏତେ କିଛି ଜଣା ପଡିଲାନି ହୁଁ ଆଉ ତୁ ହଁ ମୁଁ କହିଲି ଆଉ ତୁୁ ପୁରୀ ତ ବୁଲିବାକୁ ଯାଇଥିବୁ ଏବର୍ଷ ଯାଇଛୁ?
ହଁ ମୁଁ ଏବର୍ଷ ହଁ ଯାଇଥିଲି ଏ ବର୍ଷ। ଯାଇଥିଲୁ ଏଇ ଯୋଉ ଡିସେମ୍ବର ମାସ ଯାଇଥିଲୁ ଆମେ ପୁରୀ ଆମେ ଟ୍ରେନରେ ପଳଉ।
ହଁ ଟ୍ରେନରେ ଯିବୁ ପୁରୀ ଟା ଭଲ।
ହଁ ଟ୍ରେନରେ ଆମେ ଗଲୁଣିି ଦି ତିନିଥର ଟ୍ରେନରେ କିନ୍ତୁ ବାନ୍ତି ଫାନ୍ତି କିଛି ହୁଏନି।
ହଁ ସେଇଟା ବା ଗୋଟେ ପ୍ଲସ ପଏଣ୍ଟ ଟ୍ରେନରେ କଣ କହିଲୁ ଟ୍ରେନରେ ଗଲେ ନା ପୁରା ତତେ ଘର ଭଳିଆ ଅବଶ୍ୟ ଟିକେ ସ୍ମେଲ ହୁଏ କିନ୍ତୁ ଘର ଭଳିଆ ଲାଗିବ ତତେ ଲାଗିବନି ଗାଡି ଚାଲୁଚି ଧ ଧକଡ଼ ଚକଡ଼ ଚକଡ ନାଇଁ ଏତେ ବାସ୍ନା ମାନେ ଯୋଉ ଏସିର ଯେମିତି ବାସ୍ନାଟା ହୁଏ
ଆଲୋ ଆମେ ଏସି ଟ୍ରେନ ରେ ଯାଉନୁ ଏଇଟା ଲୋ ଲୋ
ହଁ ପା ହଁ ଆଉ କଣ କହିଲୁ ମେନ୍ କରିକି ବାନ୍ତି ହୁଏ ମେନ୍ କଥା ଗୋଟେ ଏସି ପାଇଁ
ହଁ ଏସି ପାଇଁ ଏସି ସ୍ମେଲ ତାପରେ ତା ଡୋର ସବୁ ଲକଥିବ ତୁକୁଆଡେ ମୁହଁ ଟିକେ ବାହାର କରିବା ପାଇଁ ନଥିବ।
ଏସିି ତ ଅନ୍ କଲା ମାନେ ହଁ ବା ଏସି ଟା ଅନ୍ କଲା ମାନେ ତ ବନ୍ଦ କରିଦେବେ ସେମାନେ ଡୋର ଗୁଡା କାହିଁକି ନା ବାହାର ର ପବ ପବନ ଗୁଡା ଧୂଳି ଗୁଡା ସବୁ ଆସିବ ନା
ହଁ ଅଁ
ନୁହେଁ ବହୁତ ସଫକେଟିଙ୍ଗ ଲାଗେ ନା ବାନ୍ତି ହୁଏ ଯୋଉ ମାନଙ୍କର ବାନ୍ତି ହୁଏ କେବଳ ସେଇମାନେ ହିଁ ବୁଝିପାରିବେ କୋଉ ଭଳିଆ ଫିଲଙ୍ଗସଟା ଲାଗେ।
କୁଆଡେ ଯାଇପାରେନି ମୋ ଖୁଡି ଜଣେ ସେ ମାନେ ମାନେ କୋଡି ଜଣ ସେ ମାନେ ଭୁବନେଶ୍ୱର ଡାକିଲେବି ମତେ କୋଡିଏ ପନ୍ଦରଥର ଖଣ୍ଡେ ଡାକିସାରଲେଣି ମୁଁ କିନ୍ତୁ ଥରେ ବି ଯାଇପାରିନି।
ହଁ ପରା ଜାଣିଚୁ ନା ମତେ ସେମ୍ ପ୍ରୋବ୍ଲେମ୍ ଜଣି ନା ମତେ ତ ସେମିତି ମୋ ବାପା କୁହନ୍ତି କିଛି କରିପାରିବୁନି କୁଆଡେ ଯାଇପାରିବୁନି ତୁ କଣ କରିବୁ କଣ ପାଠ ପଢିବୁ ମୁଁ ସେଥିପାଇଁ ଜାଣ ଯୋଉଟା ମୋର ବହୁତ ବାହାର ହେଲେ ବି ମୁଁ ପଢିବାକୁ ଯାଏନି
ଆଉ ମତେ କଁ ପାଇଁ ଛାଡିଲେନି କି ମତେ ପିଜି ପାଇଁ କଁ ପାଇଁ ଲେନି କି ସେଇଥିପାଇ ଛାଡିଲେନି। ମତେ କହିଲେ ତୋର ଏତେ ଆଡେ ବାଜୁଚି ତୁ କଣ କରିବୁ।
ତାପରେ ତୁ କଣ କହିଲୁ ତୁ ପାଖରେ ପଢିଲୁ କଲେଜ ଟା କଲେଜଟା ଯଦି ଏମିତିଆ ଗୋଟେ ଜାଗାରେ ପଡିଥାନ୍ତ। ଯୋଉଥିରେ ବସରେ ଯିବା ଆସିବା କରିଥାନ୍ତୁ ତାହେଲେ ତୋର ଅଭ୍ୟାସ ହେଇଯାଇଥା ନ୍ତା କିନ୍ତୁ
ସେଇବା
ମତେ ସମସ୍ତେ କୋହୁଥିଲେ ମୁଁ ଯେତେବେଳେ ପଢୁନଥିଲି ଏଠି ଯାଜପୁଡରେ ମତେ ସମସ୍ତେ କୁହନ୍ତି ତୁ ଏଇ ଡୁବୁରି କତୁରୁ ସବୁବେଳେ ବସରେ ଯିବା ଆସିବା କରୁନୁ। ମତେ ତ ସବୁବେଳେ ଉଁ ମୁଁ ସବୁବେଳେ କଣ କହିଲୁ ବାପା ସବୁବେଳେ ଯାଆନ୍ତି ଆଣିବା ପାଇଁ।
ହଁ।
ତ ମୁଁ କେବେ ବସରେ ବି ଯିବା ଆସିବା କରେନି। ବସରେ କିନ୍ତୁ ଯିବା ଆସିବା ଟା କରିବାଟା ବୋହୁତ ଭଲ। ହଁ ମୁଁ ବୋହୁତ ଥର ଦେଖିଚି କଣ କହିଲୁ ବୋହୁତ ମାନେ ବହୁତ ବାକିହୁଏ ତାଙ୍କର କିନ୍ତୁ ମାନେ ଏମି ଯଦି ବସରେ ଯିବା ଆସିବା କରିବୁ ଡେଲି ଡେଲି ତାଙ୍କର ଫୁଣି ଛାଡିଗଲା ସେରା।
ମୋର ବା କସି ମୋର ବର୍ଷେ ବ୍ଲଡ ବାନ୍ତି ହେଇଯିବ। ମୋର ମାନେ ଅଧିକ ବାନ୍ତି ମୁଁ ମୋ ମାଉସୀ ଘଟିକି ଥରେ ଏମିତି ଯାଉଥିନି ବୋଇଲେ ମୈ ମାଉସୀ ଘଟି ଥରେ ଏମିତି ଯାଉଥିମି ମାନେ ଲଡ ବାନ୍ତି ହେଇଗଲା ମୋର ଖାଲି।
ପ୍ରଭୁ
ସେଇଥିପାଇଁ ମୋତେ ଡର ମାଡୁଚି ସବୁଆଡେ।
ଆଉ ଡର ଲାଗିବନି ନା କାହିଁକି ନା ଦେହଟା କେମିତି ହବ ଅନ୍ୟମାନୋନ ଖାଲି କହିବେ ଆର ବାନ୍ତି ହୋଉଚି କି କଣ କିନ୍ତୁ କେମିତି ଲାଗିବ।
ଆଉ ମାନେ ମତେ ମତେ ଏମିତି ଲାଗେ ମୁଁ କଣ ମୁଁ କହିଲି ମତେ ଏମିତି ଲାଗିବ। ମୁଁ କହମି ମତେ ଗାଡିରୁ ଓହ୍ଲେଇ ଦେଇକି ଛାଡି ଦେଇକି ପଳୁଅନ୍ତେ।
ବିଶ୍ୱାସ କର ମୋର ସେମିତି। ମତେ ତ ବହୁତ ଜାଗାରେ ଛାଡିକି ବି ଯାଇଚନ୍ତି ଥରେ ଆମେ ତାରିଣୀ ଯାଇଥିଲୁ ଟିକେ ଛୋଟ ହେଇଥିଲି। ମୁଁ ବୋଧେ ପଞ୍ଚମ କି କଣ ମୋର ବାନ୍ତି ହେଲା ତ ମତେ ଆ ମୋ ପିଉସି ରହୁଥିଲେ ଶାଳପଡାରେ ତ ତାଙ୍କ ସେଠି ମତେ ର ଲି ଗଲେ ସେମାନେ।
ଅ ହ। ମୁଁ ସେୟା ଭାବେ ମୁଁ ମତେ ଅଧା ବାଟରେ ଛାଡିଦିଅ। ହଁ ହଁ।
ମୁଁ ତ ନିଜେ ମନା ଆଉ କଣ କହିଲ ଗୋଟେ ଖ ମାନେ
ହୁଁ। ମୁଁ ସେଇଥି ପାଇଁ କୁଆଡେ ଯାଇ ପାରୁନି। ଖାଲି ପୁରି, କଟକ ଭୁନେଶ୍ବର ଯାହା ଟ୍ରେନରେ
ଓ ହୋ ମୁଁ ତ ଏଇଥିପାଇଁ କୁଆଡେ ଯିବା ପାଇଁ ବି ଇଚ୍ଛା କରେନି ମନା କରିଦିଏ।
ହଁ ପା।
ତାପରେ ନିଜ ଦେହଟାକୁ ତୁ ଅ-ଅନେଇବୁନା ତୁ ଇଆଡେ ସି ବୁଲିବା ପାଇଁ କୁଆଡେ ଯିବୁ। ଆ ସେମିତିରେ ଖାଇବୁ-ଖାଇମିନି ପିଇମିନି ଦି ଦିନି ଖଣ୍ଡେ ପଡମି ଆଗେ।
ସେଇପା ଏମିତି ଲାଗିବ ଯେମିତି ତୁ ଶୋଇଥିବୁ ନା ବାନ୍ତି କଲା ପରେ ତୁ ଦେଖିବୁ ଘରକୁ ଆ ସିଧା ଗାଡିରେ ଆସିଲା ପରେ ଘରେ ରହିବୁ ମାନେ ଶୋଇବୁ
ହଁ ମୁଁ ତ ସେଇଆ ମ ଲାଗେ ମୁଁ କହିବି ମା ଘରଟା ତ ଉଡ଼ିଲା ଚାଲିଲା। ମୁଁ ଶୋଇଥିବି ମନେ ମନେ ଭାବେ ମୁଁ ଗାଡ଼ି ରେ ବସିଛି।
ହଁ ପରା କହନା। ଯାହା ଅବସ୍ଥା ମୁଁ ତ ମାନେ ବସିଲା ଯେତେବେଳେ ବସିବି ନା ଫାଷ୍ଟ୍ ମତେ ସେତେବେଳେ ମାନେ କଣ ଲାଗିବ ମତେ ଦେହ କହିବି ଏ ମା ଏଇନେ ସାଙ୍ଗେ ସାଙ୍ଗେ ବାନ୍ତିି ହେଇଯିବ କି।
ଏଇ ଯୋଉ ଆମ ଘର ପାଖରୁ ଏବେ ଜଣେ ମ୍ୟାରେଜ୍ କଲେ ତାର ପ୍ରୀ ୱେଡିଂ ଥିଲା ସିଏ ଆମକୁ କାର ରେ ନେଇ ଯାଇ ଯା ହେଲା କାର ନେଇକି ଯାଇଥିଲା ମୋର ମୋର ବାନ୍ତି ହେଲା କାର ରେ ମାନେ ଆଜି ପର୍ଯ୍ୟନ୍ତ ସେ ଯେତେବେଳେ ଫୋନ କରିବ କହିବ ବା ବାନ୍ତିିପେସେଣ୍ଟ୍ କୁଆଡ଼େ ଗଲେ। ମୁଁ କହିଲି ମୋ ନା ଟା କଣ ବାନ୍ତି ବାନ୍ତିିପେସେଣ୍ଟ୍ ରଖିଚ।
ସେଇ ପରା ତ ମାନେ କଣ କହିଲୁ ଅ ଅନ୍ୟମାନେ କହିଦେବେ କି କିଛି ନାହିଁ ମଜାରେ କିନ୍ତୁ ନିଜ କୁ କିନ୍ତୁ ଇଏ ଲାଗିବ ଏହେ ମୋ ବାନ୍ତି ହବ ଯେ ମୁଁ ଯିବିନି ମତେ ପୁଣି କିଏ କଣ କହିବ ଏଇଟା ଗୋଟେ
ପ୍ରିୱେଡିଂ ଡୁବୁରି କତି ରୁ ଓହ୍ଲେଇ ପଇଲି ମୋତେ ଓହ୍ଲେଇ ଦିଅ ସ୍କୁଟି ଆଣ ଯିବି ନହେଲେ ନାଇଁ ଯିବିନି। ତାପରେ ପୁଣି ଓହ୍ଲେଇ ସ୍କୁଟି ଆଣିଲେ ବୁକିଂ କଲେ ଗୋଟେ ସ୍କୁଟି ତାପରେ ଆଣିଲେ ତାପରେ ଯାଇକି ଗଲି। ନହଲେ ମୁଁ ସେମିତି ଯାଇପାରିବିନି କାର୍ ରେ।
ହଁ ଆଉ କଣ କରିବୁ କହିଲୁ ନାଇଁ ଯିଏ ଲୋକମାନେ କହିବେ ମତେ ତ ମୋ ବାପାଯେମିତି କୁହନ୍ତି ମତେ ବାଧେ ଜାଣିଛୁ ନା ମୋ ବାପା କହିବେ କହିବେ ତୁ କୁଆଡ଼େ ଯାଇପାରିବୁନି ତୁ ଏମିତି ହଉଚୁ ମାନେ ସିଏ କହିବେ ତୁ ବାନ୍ତି କରିଚୁ ତୋର ଯେମିତି ମାନେ ଭୁଲ ଟା। ତୋର ଆରେ କେମିତି ଆମେ ନିଜେ କଣ କରୁଛନ୍ତି କହିଲୁ ଏଇଟା ତ ଆମର ଆପେ ଆପେ ହଉଛି। କିଏ କଣ ଚାହିଁବ ଯେ ମୋର ଏମିତି ବାନ୍ତି ହଉ ମୁଁ ଏମ ଇମ୍ବ୍ରାସେ ହୁଏ ମତେ ଲାଜ ମା ଲାଜ ମାାରିବା ଭଳିଆ କଥା ରା।
ସବୁଆଡେ ସବୁଆଡେ ଯିବା ପାଇଁ ଇଚ୍ଛା କିନ୍ତୁ କୁଆଡ଼େ ଯାଇ ହଉନି। ହେତେବେଳୁ ମାନେ କେତେ ମୁଁ ବୁଲି ସାରନ୍ତିଣି। ଯାଇପାରୁନି କୁଆଡ଼େ।
ହଉ ଆଉ ଏବେ କଣ କରିବୁ ପୁଣି ମାନେ କଣ ଖାଇ ଆଜି ସକାଳେ କଣ ଖାଇଥିଲୁ?
ସକାଳେ ଖାଇଥିଲି ୟିପି।
ଅ ହଁ ମୁଁ ବି କଣ କହିଲୁ ମୁଁ ତ ଖାଲି ବିସ୍କୁଟ୍ ଖାଇଥିଲି। ଚା ବିସ୍କୁଟ୍ ଖାଇଥିଲି।
ଓ ହୋ।
ହଁ ଖାଇଥିଲି ମୁଁ କଣ କହିଲୁ ଗୋଟେ ରୁଟି ଥିଲା ବୋଉ କହୁଥିଲା ଖାଇ ମୁଁ ରୁ ରୁଟି ଖାଇନି ବୋଉ କାଲି ଖାଇଥିଲା ତ ରୁଟି କରିଥିଲା ମୁଁ କହିଲି ଫ୍ରାଏ କରିଦେଇ ଖାଇ ଯିବି ଆଉ ଏବେ ତୋ ସ କଥା ହେଇସାରିଲା ପରେ ଯିବି ଫ୍ରାଏ କରିଦେବି ଗୋଟେ ରୁଟି ଖାଇଦେବି ଆଉ।
ହଁ ଭଲ ଆଉ ଗାଧେଇବ କେତେବେଳେ?
ଗାଧୋଇ ମୁଁ ଟିକେ ଲେଟ୍
ମୁଁ ତ ସେଇଆ।
ହଁ ମ ଘରେ କଣ ଅଛି।
ବାରଟା ସାଢେ ବାରଟା ନହେଲେ ମୁଁ ଗାଧେଇବିନି।
ମୁଁ ବି ସେଇଆା।
ଆମ ଘରେ କିନ୍ତୁ ଶୋଦୁଥିବେ ମୁଁ କଣ ଶୁଣିବିନି।
ହଁ ଆମର ବି ସେଇଆ ଯେ ମୋ ବୋଉ ଏତେ କିଛି ନାହିଁ ଅନ୍ୟମାନେ କୁହନ୍ତି ଯେ ମୋ ବୋଉ କହେ ହଁ ମ ସେ କିଛି ତ କାମ ନାହିଁ କାଇଁ ଖାଲିଟାରେ ଏଇନା ଗାଧେଇବ ଗାଧୋଉ ତାର।
ସେଇଆ ଆଉ।
ହଁ ହଉ ତାହେଲେ ଆଉ ମୁଁ ଯାଉଛି ନହେଲେ ମୁଁ ଯାଉଛି ତୁ କଣ କରିବୁ ଯଦି କର ଆଉ ରଖୁଛି ଆଁ ହଉ ହଉ।